ହ୍ୟାଲୋ।
ହ୍ୟାଲୋ ଆଜ୍ଞା ଆପଣ ମାନେ ମୋର ଗୋଟେ ପ୍ରଶ୍ନ ଥିଲା।
ଆଜ୍ଞା କୁହନ୍ତୁ।
ମାନେ। ମୋର ପୁରୀ ଯିବାର ଏବେ ମାନେ ଟିକେ ମନ ଅଛି। ଆଉ ମୁଁ ମାନେ ଫାଷ୍ଟ ଟାଇମ୍ ଯିମି। ତ ମୁଁ ଜାଣିନି କେହି ନ ଗନେ ଅସୁବିଧା ହବ କେତେ ପଇସା ଖର୍ଚ୍ଚ ହବ ଆଉ ଆପଣ ସେଇ ବିଷୟରେ ଟିକେ କିଛି କହିପାରିବେ ତ ଭଲ ହେଇଥାନ୍ତା।
ଆଚ୍ଛା ଶୁଣନ୍ତୁ ଆପଣଙ୍କ ଘରଟା ସେ ଜାଗାଠାରୁ କେତେ କିଲୋମିଟର? ପାଖାପାଖି ହବ କେତେ ଦୂର ହେବ ତଥାପି
ଓ କହିପାରିବିନି ଆଜ୍ଞା।
ଦେଖନ୍ତୁ ଯଦି ଆପଣଙ୍କ ଘରଟା ଷ୍ଟେସନ ପାଖର ହେଇଥିବ ତାହେଲେ ଆପଣଙ୍କୁ ଟ୍ରେନ ନ ଯାଇତେ ସୁବିଧା ହବ। ତ ଆପଣ ଟ୍ରେନର ଜେନେରାଲ୍ ବଗିର ଟିକେଟ୍ କାଟିକି ଆରାମସେ ଯାଇପାରିବେ। ଯାଇକି ଫାଷ୍ଟ ଷ୍ଟେସନରେ ପହଞ୍ଚିବେ ସେଇଠି ଅଟୋ ଧରିକି ଆପଣଙ୍କୁ ପୁରୀ ଯାଇତେ ହେବ। ପୁରୀ ମନ୍ଦିର ଶ୍ରୀମନ୍ଦିର ପାଖକୁ ଯିବେ, ତ ଆପଣ ଯଦି ଚାହିଁବେ ତ ଆପଣ ରୁମ୍ ନେଇକି ଫାଷ୍ଟ ମନ୍ଦିର ଭିତରେ ବୁଲିପାରିବେ। ନହେଲେ ମନ୍ଦିରର ସେଇଠି ବାହାରେ ଲଗେଜ ରଖିବା ପାଇଁ ବହୁତ ଗୁଡ଼ା ଅଛି ବ୍ୟବସ୍ଥା ତ ଆପଣ ସେଠି ଚାହିଁଲେ ଆପଣଙ୍କ ଲଗେଜ ରଖିକି ମନ୍ଦିର ଭିତରକୁ ଯାଇପାରିବେ। ଆପଣ ସେଠି ପରିଦର୍ଶନ କରିକି ମନ୍ଦିର ତ ଆପଣ ଆସିକି ବାହାରେ ଲଞ୍ଚ କରିପାରିବେ।
ହଁ
ତାପରେ ଆପଣ ସେଠି ଯଦି ଆପଣଙ୍କର ଗୋଟେ ଦିନ ରହିବାର ପ୍ଲାନିଂ ଥିବ ତ ଆପଣ ରୁମ୍ ଖୋଜିବେ।
ହବ
ଯଦି ରହିବାର ନଥିବ ତାହେଲେ ଆପଣ ଡାଇରେକ୍ଟ ବିଚ୍ ପାଖକୁ ଯାଇପାରିବେ। ତ ଆପଣ ସେଠି ବିଚର ମଜା ନେଇ ସାରିଲା ପରେ ଆପଣ ଯଦି ରହିବାର ଥିବ ତାହେଲେ ରହିବେ ରୁମର ନହେଲେ ତ ଫେରିବେ।
ଆପଣ ଯଦି ପୁରୀ ଯିବେ ତ ସେଇ ବାଟରେ ଆପଣ ଅ ଚନ୍ଦ୍ରଭାଗା ମାନେ କୋଣାର୍କ ବି ଯାଇପାରିବେ।
ଆଜ୍ଞା
ସେଟା ଓଡ଼ିଶାର ବହୁତ ଅ କଳାକୃତି ଉଁ ମନ୍ଦିର ତ ଆପଣ କୋଣାର୍କର ବୁଲି ବୁଲିକି ତ ସେଠି ଯେ ଚନ୍ଦ୍ରଭାଗା ଅଛି। ସେଠି ଆପଣ ପରିଦର୍ଶନ କରିପାରିବେ।
ଆ ମୋର କହିବାର ମାନେ ହଉଛି ଟ୍ରେନ ନ ଗନେ ଯଦି ବି ପାଖାପାଖି ଟିକଟ କାଟୁଥିବ ସ ମାନେ ଯିବା ଆସିବା ପଡ଼ିଯିବ କେତେ? ଶହେ ଯିବା ଆସିବା ମିଶିକି ଦିଶହ ପାଖାପାଖି କି ଦିଶହ ଉପରେ ବି ପଡିଯାଇପାରେ ତ ମୁଁ କହୁଥିଲି ଯଦି ବସ ର ଗଲେ ତ ଉଁ ମୋର କିଛି ଅସୁବିଧା ନାହିଁ ବସରେ ଗଲେେ ମାନେ କିଛି ଜଣଙ୍କୁ ଥାଏ ନା ଯେ ବସ ରେ ଗନେ ଖାଲି ବାନ୍ତି ହବ ମୋ ସେଟା ନାହିଁ।
ଦେଖନ୍ତୁ ଆପଣ ଏକା ଯିବାକୁ ଚାହୁଁଛନ୍ତି ନା ଆପଣଙ୍କ ସାଙ୍ଗ ସହପାଠୀ ମାନଙ୍କ ସହିତ ଯିବାକୁ ଛନ୍ତି ନା ଫ୍ୟାମିଲି ସହିତ୍ ଯିବେ।
ଆ ମୁଁ ମୋ ସାଙ୍ଗ ମାନଙ୍କ ସାଙ୍ଗରେ ଯିବାକୁ ଚାହୁଁଛି ତାଙ୍କର ବି କିଛି ଅସୁବିଧା ନାହିଁ ସେମାନେ ମତେ କହିଲେ କିଇ ଆମର କିଛିବି ଅସୁବିଧା ନାହିଁ ତୁ ଯାହା ଉ କହିବୁ ସେଇନ ଯିବା ତ ସୁବିଧା ଦେଖି ଯେଟା କମ ପଇସା ପଡିବ ସେଇଟା ମାନେ ଭଲ ବନରିଦେଲେ ଆଉ ଆମ କିିଛି ରୁଙ୍କ ବି ନାହିଯେ
ଆପଣ ଦେଖନ୍ତୁ ଆପଣ ଯଦି କମ ବଜେଟ୍ ଭିତରେ ଯିବାକୁ ଚାହୁଁଛନ୍ତି ତ ଆପଣଙ୍କ ପାଇଁ ଟ୍ରେନ ଟା ବହୁତ ସୁବିଧା ଜନକ ହବ।
ଆଜ୍ଞା।
କାହିଁକିନା ବସର ଯଦି ଯିବେ ତାହେଲେ ଆପଣଙ୍କୁ ସେଥିରୁ ବେଶୀ ପଇସା ଖର୍ଚ୍ଚ କରତେ ହବ। ଆଉ ଯଦି ଆପଣ ଗୋଟେ ଗାଡ଼ି ବୁକ୍ କରିକି ଯିବାକୁ ଚାହିଁବେ ତାହେଲେ ତ ଅଧିକା ପଇସା ଖର୍ଚ୍ଚ ହେବ ସବୁଠାରୁ। କିନ୍ତୁ ଏଞ୍ଜୟମେଣ୍ଟଟା ବେଶୀ ଆପଣ ଯଦି ଗୋଟେ ଗାଡ଼ି ବୁକ୍ କରିକି ଯାଆନ୍ତି ତେବେ ସେଥିର ଆପଣ ଭଲସେ ମଜାମସ୍ତି କରିକି ଯାଇପାରିବେ।
ଆଜ୍ଞା ଉଁ।
ସେଠି ରହିବାର ପ୍ଲାନିଂ ଅଛି ନା ରହିବାର ନାହିଁ।
ହଁ ରହିବାର ତ ଅଛି ଏତେ ବର୍ଷ ପରେ ଯାଉଛି ଆଉ ରହିବାର ନା ରହିବା ପ୍ଲାନିଂ ଅଛି।
ଆଚ୍ଛା ତା ରହିବାର ଯଦି ଅଛି ତାହେଲେ ଆପଣଙ୍କର ସବୁଠୁ ସୁବିଧା। ଆପଣ ଟ୍ରେନର ଯାଆନ୍ତୁ ତ ଯଦି ଆପଣଙ୍କ ଘରଟା ଷ୍ଟେସନ୍ ପାଖରେ ହେଇଥାଏ ତାହେଲେ ତ ବେଶୀ ସୁବିଧା ହେବ ଆପଣ ଟ୍ରେନ୍ ଧରିକି ଯାଇ ପାରିବେ ଆରାମସେ।
ଆଜ୍ଞା।
ଆଜ୍ଞା ସେଠି ଠାକୁର ଦର୍ଶନ କରିକି ଆଜ୍ଞା।
ହଁ କୁହନ୍ତୁ କୁହନ୍ତୁ।
ସେଠି ଅବଡ଼ା ବି ଖାଇପାରିବେ। ଦେଖନ୍ତୁ ସେଠି ବହୁତ ସେଠି ବହୁତ ଠକାମି ବି ହୁଏ। ଆପଣ ଆପଣଙ୍କ ଆପଣ ଦେଖି ଚାହିଁକି ଖାଦ୍ୟ କିଣିକି ଖାଇପାରିବେ।
ଆଂଞ ଆଂଞ। ଆ ମୁଁ ମାନେ ମୋ ମୁଁ ଆଉ ସାଙ୍ଗମାନେ ଯାଉଛ ଯେ ମାନେ ଯାଉଛେ ଯେ ସେମାନେ ବହୁତଥଟ ଯାଇସାରିଛନ୍ତି। ତ ସେମାନେ ସବୁ ବୁଝି ନେବେ ମତେ ଖାଲି କହିଛନ୍ତି ଯେ କେତେ ପଇସା ଖର୍ଚ୍ଚ ହବ ଆଉ କେନ ଗଲେ ଭଲ ହେଇପାରିବ। ତ ସେମାନେ ବି ଟ୍ରେନଟ ଯାଆନ୍ତି ବାକି କହିଲେ ଦେଇକି ଏଥର ଯଦି ଅ ସେଟା ତ କିଛି ଠିକ ନାହିଁ ପାଞ୍ଚ ଛଅ ଜଣ ପାଞ୍ଚ ଛଅ ଜଣ ତାଧିଅରୁ ଯିବା ଆଉ।
ଯଦି ଆପଣ ପାଞ୍ଚ ଛଅ ଜଣ ଯିବେ ତ ଆପଣଙ୍କ ବଜେଟ୍ ଜଣକା ଆଉ ମ ଅ ଦୁଇ ତିନି ହଜାର ଭିତରେ ଖର୍ଚ୍ଚ ହେବ ଆରାମସେ ଆପଣ ଯାଇକି ପହଞ୍ଚିବା କି ବୁଲିକି ଆସିପାରିବେ।
ଆଜ୍ଞା ଆମେ ଯଦି ମାନେ ଆମେ ପ୍ଲାନିଂ କରୁଛେ ଦେଖ ତିନି ଚାରି ଦିନ ରହିବା ତ ତିନି ଚାରି ଦିନ ରହିବା ମାନେ ଜଣକା ତ
ଏଇଟା ତ ମୁଁ ଆପଣଙ୍କର ଗୋଟେ ଦିନର ବଜେଟ୍ କହିନି।
ଆଜ୍ଞା।
ଆପଣ ଯଦି ଗୋଟେ ଭଲ ରୁମ ନେବେ ତ ସେଠି ପଇସା ଦେଇତେ ହବ। ସେଇ ହିସାବରେ ତ ଗୋଟେ ରୁମ୍, ଯଦି ଆପଣ ଗୋଟେ ଭଲ ରୁମ୍ ନେଇକେ ଚାହିଁବେ ଯଦି ଆପଣ ସି ର ଭ୍ୟୁ ଦେଖତେ ଚାହୁଁଛନ୍ତି ବିଚ ର ଭ୍ୟୁ ରାତିରେ। ତ ଆପଣ ବିଚ୍ ସାଇଡ଼ରେ ଯଦି ନେବେ ରୁମ୍ ତ ଆପଣଙ୍କୁ ମିନିମମ୍ ପଡ଼ିଯିବ ବାର ତେର ହଜାର। ନାଁ ପା ବାର ତେର ଶହ। ଆଉ, ଆଉ ଯଦି ଆପଣ ଆନ ଗୋଟେ ରୁମ୍ ଅଲଗା କମ୍ ବଜେଟ ର ନବାକୁ ଚାହୁଁଛନ୍ତି ତ ଆପଣଙ୍କୁ ଛଅ ଶ ସାତଶ ଭିତରେ ପଡ଼ିଯିବ।
ଆଜ୍ଞା ରୁମ ରୁମ ମାନେ ଆମ ସାଙ୍ଗର ଚିହ୍ନାବାପା ଅଛନ୍ତି ତ। ରୁମ ର ବେଶି ଖର୍ଚ୍ଚ ଯିବ ନାହିଁ ଯାହାବି ଆମେ ଏଠି ଘୁରିବା ଅଟୋ ନେଇକି ଇଏ ନେଇକି, କି ଆମେ ତ ସବୁଆଡେ ଘୁରିବା ନା ଆପଣ ଯେହେତୁ କହିଲେ। ଆହୁରି କି କି ମନ୍ଦିର ଅଛି ତ ଅ।
ଆଜ୍ଞା ସୋଇଟା ଟିକେ ପୁରୀ ଠାରୁ ଦୂର ହବ। ସେ ତଥାପି ବାର ତେର କିଲୋମିଟର ପାଖାପାଖି ହବ। କୋଣାର୍କ ତ ଆପଣ ଆରାମସେ ଯାଇକି ସେଠୁ ବୁଲିକି ଆସିପାରିବେ।
ଆଜ୍ଞା। ମାନେ ପୁରୀର ମାନେ ଜଗନ୍ନାଥ ମନ୍ଦିର ଆଉ ପାର୍କ ଛଡା ଆଉ କିଛି, କି ଅଲଗା ମନ୍ଦିରରେ ଆଉ ମାନେ
ପୁରୀର କେବଳ ପୁରୀ ହିଁ ଅଛି, ଜଗନ୍ନାଥ ମନ୍ଦିର ହିଁ ଅଛି।
ନା ମୁଁ କହୁନି ଯେ ଆଉ କିଛି ମନ୍ଦିର କୋଣାର୍କ, ଆଉ ଆଉ ବି ଆପଣକୁ ଫାଷ୍ଟ ଗୋଟେ କହିଦେ ବି ଗୋଟେ କି ମନ୍ଦିର?
ଆପଣ ଦେଖନ୍ତୁ। ଯଦି ଆପଣଙ୍କ ପୁରୀ ସହିତ ଭୁବନେଶ୍ଵର ର ବି ଯାହା ସବୁ ଦର୍ଶନୀୟ ସ୍ଥାନ ଅଛି ବୁଲିବାକୁ କୁ ଚାହୁଁଛନ୍ତି ତାହେଲେ ଖଣ୍ଡଗିରି ଅଛି, ଉଦୟଗିରି ଅଛି, ଆଉ ପଞ୍ଚଲିଙ୍ଗଜେ ନା କଣ ଆମର ସେଇଟା?
ଲିଙ୍ଗରାଜ ଅଛି।
ଲିଙ୍ଗରାଜ ଲିଙ୍ଗରାଜ ମନ୍ଦିର ଅଛି ଏମିତି ବହୁତ ଗୁଡ଼ା ମନ୍ଦିର ଅଛି। ତ ଆପଣ ସେଠି ଆପଣ ସେଠି ବୁଲି ପାରିବେ। ଆଉ ସେଠି ଏନଜୟମେଣ୍ଟ ପାଇଁ ବି ବହୁତ ଗୁଡା ପାର୍କ ଅଛି। ଆଉ। ଏମିତି ସବୁ ଅଛି, ତ ଆପଣ ଯେଉଁଠିକି ଚାହିଁବେ। ଆପଣ ଯଦି ଯାଇକି ଚାହୁଁଛନ୍ତି ସେଠିକି, ତାଲେ ଆରାମସେ ଆପଣ ସେଠି ବି ବୁଲି ପାରିବେ ସେ ପୁରି ରୁ ଟ୍ରେନ ଧରୀକି ଆପଣ ଭୁବନେଶ୍ୱର ଯାଇପାରିବେ ସେ ଭୁବନେଶ୍ୱରରୁ ସେଇଠୁ ଆରାମସେ ଯାଇପାରିବେ।
ଆଜ୍ଞା ଆମେ ଭାବୁଥିଲୁ ଯେ ଭୁବନେଶ୍ଵର ବି ଯିବା କା ନା। ଆ ମାନେ ଅଛି ଯେ ଫାଷ୍ଟ ଡିଙ୍ଗରା ମନ୍ଦିର ଯାଇକି ପୁରୀ ମନ୍ଦିର ବନେ ସେଟା। ଶୁଭ ମାନନ୍ତି ତ ଆମେ ଭାବୁଥିଲେ ଫାଷ୍ଟ ଭୁବନେଶ୍ଵର ଯାଇକି ତାପରେ ପୁରୀ ଯିବାଟା ତ ଆପଣ କିଛି କହିଲେ ତ ଆମେ ସେଇ ବିଷୟ ଟିକ କଥାବାର୍ତ୍ତା ହବା ଆଉ ତାପରେ, ଯଦି ହେଲେ ତ ଆପଣଙ୍କୁ ୟା ବିଷୟରେ ଆଗକୁ ଜଣେଇବା।
ଠିକ୍ ଅଛି। ଆଉ ସେଠିକି ଗଲେ ଆପଣଙ୍କର ଆହୁରି ବଜେଟ୍ ପଡ଼ିବ। ବେଶି ପଇସା ଖର୍ଚ୍ଚ ହବ।
ଆଜ୍ଞା ସେଇଟା ଆପଣଙ୍କୁ ଚିନ୍ତା କରନ୍ତୁନି ଆମ ସାଙ୍ଗ ମାନେ ଦେବେ ଆଉ ସେମାନେ। ବହୁତ୍ ଭଲ ମଣିଷ।
ଆପଣ ସେ ପୁରୀରୁ ଟ୍ରେନ୍ରେ ଯିବେ ନା ଗାଡ଼ି ବୁକ୍ କରିକି ଯିବାକୁ ଚାହୁଁଚନ୍ତି?
ଅ ସେଇଟାତ ମୁଁ ସେମାନଙ୍କୁ ଜଣେଇଲା ପରେ ସେମାନେ କଣ କହୁଚନ୍ତି କେନା ଗୋଟେ ମାନେ ଦେ ଯେତେବେଳେ ଗୋଟେ ଗ୍ରୁପ୍ ଯାଉଚିତ ଖାଲି ଜଣକାର ମତତ ରହିବନହିଁତ ସମସ୍ତଙ୍କୁ ପଚାରିକି ତସେମାନେ ଯାହା କହିବେ ଗୋଟେ ମିଟିଂ କରିକି ତ କହିବା ଯଦି ତାଙ୍କର ବଜେଟ୍ ଅଧିକା ଥିବ ତତାଙ୍କ ପାଖରେ ଯଦି ପଇସା ଥିବ ତାହାନେ ଆମ ଆମ ଏଇଞଜୟ କରିବାକି କେନ ଯିବା ଦେଖିବା ଯଦି ସହଜରେତ ଆମେ
ଆଚ୍ଛା ତାହେଲେ ଠିକ୍ ଅଛି।
ଆଉ ତାହେନେ ଆପଣ କଣ ବୁଝିବାକୁ ଚାହୁଁଚନ୍ତି ଆଉ?
ଆଉ ମୁଁ ଶୁଣିଚି କିଷ ମାନେ ପୁରୀର ଯେ ସମୁଦ୍ର ମାନେ ସେ ଟାବି ଅଲଗା ଅଲଗା ଥାଏ ଗୁଟେମାନେ ସେଗୁଟେ ସମୁଦ୍ରର ମାନେ ଯେ ନର୍ମାଲ
ଆପଣ ଆଜ୍ଞା ନର୍ମାଲ ସମୁଦ୍ରକୁ ଆପଣ ଯଦି ଯିବେ ତସେପଟେ ସେଟିତ ବହୁତ୍ ଦୂଷିତ ବହୁତ୍ ଚରି ଫରି ଆଉ ଏଇ ସବୁ ବହୁତ ଅଳିଆ ଆବର୍ଜନା ଗୁଡ଼ା ପଡ଼ିଚି। ତ ଆପଣ ଯଦି ଚାହିଁବେ ଗୋଟେ ସ୍ୱଚ୍ଛ ଜାଗାକୁ ଯିବାପାଇଁ ତଆପଣ ଅଲଗା ଯେମିତିକି ଗୋଲ୍ଡେନ୍ ବିଚ୍ ଏମିତି ଆହୁରି ବହୁତ୍ ଗୁଡ଼ା ବିଚ୍ ଅଛି। ତ ନୀଳାଦ୍ରିବି ସେମିତି ଆପଣ ସେଠିକି ଯାଇପାରିବେ ସେଇଠି ଆପଣଙ୍କୁ ଟିକେଟ୍ କାଟିତେ ହବ ଏବଂ ଆପଣ ସେଠି ଯାଇକି ଆରାମସେ ସଫା ଜାଗାରେ ବୁଲି ବୁଲାକି ଆସିପାରିବେ।
ଆଜ୍ଞା ମୁଁ ମାନେ ବହୁତ୍ ବର୍ଷ ଆ
କିନ୍ତୁ ସେଇଟା ସେଇଟା ଛଅଟା ଛଅଟା କିସାତଟା ଟାଇମ୍ର ସେସବୁ ବନ୍ଦ ହେଇଯାଏ। ଆଉ ଏଲାଓ କରନ୍ତିନି ତଆପଣ ତା ପୂର୍ବରୁ ଯାଇକି ତାଭିତରେ ବୁଲି ପାରିବେ।
ଆଜ୍ଞା ଆଜ୍ଞା ହଁ ଆଜ୍ଞା।
ଆଚ୍ଛା ହଉ।